ହାଲୋ।
ହୁଁ ହୁଁ
ଗୁଡ଼ ଇଭିନିଂ।
ହୁଁ କୁହନ୍ତୁ।
ଆଉ କଣ କରୁଛନ୍ତିି?
ମୁଁ ଏବେ ହୁଁ ରୋଷେଇ ସାରିକି ବସିଛି ଆଉ।
ଓହୋ ରୋଷେଇ ଅଲରେଡି ସାରି ସାରିଲେଣି।
କର ନା ଛୋଟ ପିଲା ଘରେ ସେଥିପାଇଁ ଆଉ। ସାରିଲାଣି।
ତ ବେବି ଗୋତେ
ହୁଁ ହୁଁ ସେ ଅଢେଇ ବର୍ଷର ଟିକେ ହଇରାଣ କରୁଛି ତ ତାପରେ କରେଣ୍ଟ ବି ଅପଡାଉନ ହଉଛି ଆଜି ଦିନ ସାରା ଆସି
ଓହ କରେଟେ କଥା କୁହନ୍ତୁନି କାଲିଠୁ ଆମର ଗଲାଣି ରାତିରେ ଶୁଆ ନାହିଁ ଖରା ବଳେ ଶୁଆ ନାହିଁ।
ନାଇଁ ବା ଆମେ ବି ସେଇ କାଲି ରାତିରେ ଶୋଇନୁ ପୁଅ ହଇରାଣ କରୁଛୁ ଯେ
କୋଉଠି କୋଉଠି ଘର ଆପଣଙ୍କର ଶାଶୁଘର?
ଆଇ ଏଇ ଢେଙ୍କନାଳ।
ଢେଙ୍କାନାଳ ମୁଁ ତ ଢେଙ୍କ ଢେଙ୍କାନାଳ ଭୁବନ।
ତମ ଘର ଭୁବନ? ହୁଁ ହୁଁ ଆମର ଏଇ କୁନିନ୍ଦା।
ଓହୋ ଏଇଠି କାଲେ କଥା ନା ଆମ ଏଇଯେ
ଶୁଣିଥିଲି ଭୁବନରେ ଲାଇନ ଅଛି ଏବେ କଲ୍ କରିଥିଲା ଯେ।
ଏ ରେନ୍ଦା ପାଟଣା ବା?
ଉଁ ହୁଁଁ ରେଣନ୍ଦା ପାଟଣା ସେଇଆ ତ କହୁଛି ଆଏଚ ଅଛି ପଟଣା ବୋଧେ ଆଉ।
ହଁ କୁଲୁଆଇ ଜର କୁଲୁଆଇ ଜର।
ଆ ହଁ ହଁ ହୁଁ ଜାଣିଚି। ନାଇଁ ଦେଖିଲି ଆୟଜ୍ ଅଛି କିନ୍ତୁ ନା ଟା ଜାଣିପାରିଲିନି ଫିର ବି ଭାବ ବିଲ କି ଆମ ଏଇ ପଟଣାରୁ ହେଇଥିବ।
ହୁଁ।
ହୁଁ।
ଲାଇନି ତୁ ଇଆଡେ ନାହିଁବା କାଲିଠୁ।
ଆମର ତ ନାଇଁ ଏଠି ତ ଗୋଟେ ଲାଇନ ଆସିବନି ବି ଲାଇନ ଆସିବନି। ହେନେ କଣ ଟ୍ରବୁଲ ରହୁଚି ଧରି ପାରୁନାହାଁନ୍ତି ସେମାନେ।
ଅହୋ ହ ଆଉ ସେଇଥି ପାଇଁ ଜଲଦି ରୋଷେଇ ସାରିଦେଲେ ଆଉ ଲାଇନ ଫାଇନ ରହୁନି।
ଲାଇନ ରହୁନି ସେ ଯୋଉ ତ ସାରିଦେଲି ଆଉ। ଆମ ଘର ତ ତମ ଏଇ ମନ୍ଦିର ପାଖରେ। ହୁଁ।
ଆଉ କଣ ରୋଷେଇ କଲେ?
ଆମର ହେଇଚି ଭାତ ହେଇଚି, ରୁଟି ହେଇଚି, ଡାଲମା ହେଇଚି।
ଭାତ ବି ଖାଉଚନ୍ତି କି?
ଭାତ ଆମର ସଖାଳୁ ପକ ପଖାଳ ଖିଆ ହଉଚି ତ ସେଥିପାଇଁ ଦିନ ବେଳେ ରାନ୍ଧିକି ପଖାଳିଲେ ଭଲ ହବନି ନା। ରାତିରେ ମୁଁ ଭାତ ଖାଏ। ଆଉ ବାପା ଖାଆନ୍ତି, ବୋଉ ଖାଆନ୍ତି। ହୁଁ।
ବେଳୁ ଅଭ୍ୟାସ ହେଇଯାଇଚି ଆଉ।
ହୁଁ। ଆଉ ରୁଟି ତ ଡାଇବେଟିସ ତାଙ୍କର ସେ ଖାଆନ୍ତି।
ଆଉ ଏଇଠି ଯୋଉ ରଜ୍ ରଜ ହେଇଥିଲା ଆସିଥିଲ ନା ଦୋଳି ଖେଳିଆକୁ?
ନା ମୁଁ ଯାଇନି ତ। ପୁଅଟା ତ ହଇରାଣ କରୁଚି କୁଆଡେ ଯାଇ ହଉନି ଆଉ।
ହୁଁ ସବୁ ଯାଇଥିନୁ ଆମ ଅପା ହେରିକା ସବ। ଏଇଠି ଯୋଉ ହଉନଥିଲା।
ହଁ ହଁ ଏଇ ଯୋଉ ଏଇ ତାଙ୍କ ଘର ପଛ ପଟେ ହେଇ ଯୋଉ ବାତ୍ ଉଁ କଣ ବାତେନୀ ମାମୁଁ।
ଏଇ ଯୋଉ ଜଚିଆ ନାଁ ଘର?
ହଁ ହଁ ହଁ।
ସିଏ ବି ତ ଅଛନ୍ତି ଏଥିଏ।
ହୁଁ ନବେ ପଞ୍ଚାଲବେ ଅଛନ୍ ନ୍ତି ଆଉ।
ହଁ ପ୍ରାୟ ଲୋକ ମୁଁ ଟିକେ କନଫୁଜ ହେଇଯାଉଚି। ମୁଁ ଟିକେ ନୂଆ ଇଏ ମୁଁ ଜାଣି ପାରୁନି। ଆଉ ତାଙ୍କ ନାଁ ଟା ଫିଡିଙ୍ଗ ଅଛି। ମୁଁ ଏବ୍ ବେ ଆଡ ହେଇଚି।
ତଥାପି କେତ ଦିନ ହେଇ ଯିବ। ପାଞ୍ଚ ଛଅ ଦିନ ଆ ମୋର ବି ତ ସେତିକି ସେତ୍ ସାତ ଦିନ ଏଇ ଛଅ ଦିନ ଆରେ ଜାଣିବାରେ କଣ ଅଛି। ଦେଖ୍ ଲେ ସବୁ ହବ ଆଉ। ତମର ରୋଷେଇ ସାରନି?
ନା ମୁଁ ରୋଷେଇ କରିନି ଆମର ପିଠୋଉ ଅଛି ପିଠା ଖାଇବୁ। ଆଙ୍କ ଡାଇବେଟିସ୍ ଇଏ କଣ ଖାଇବେ କେଜାନି ଯାଇଚନ୍ତି କୁଆଡ଼େ?
ଓଃହୁଁ ହଁ ପିଠା ହେଇଚି ଖଣ୍ଡେ ଖାଇଦେବେ। ଆଉ କଣ ତାଙ୍କ ପାଇଁ
ନା କାଲି ପି ଠୁଉ ବି ଖାଇବେନି ଏକେରେ ତ ଡାଇବେଟିସ୍ ଦୁଇ ରେ ଖାଆନ୍ତିନି। ଯୋଉ ଦିନ ବଟା ହବ ସେଇଦିନ ଖାଇବେ।
ହୁଁ ହୁଁ ନାଇଁ। ତାପରେ ଟିକେ ଯାହଲେ ବି ଲାଇନ ନାହିଁ ଫ୍ରିଜ ଚାଲୁନଥିବ ଖଟା ହେଇଯାଇଥିବ ଟିକେ
ହଁ ପିଆଜ ଫିଆଜ ପକେଇକି ବାପାଙ୍କୁ ପଚାନି
ହୁଁ ନାଇଁ ଭଲ ଲାଗିବ କିନ୍ତୁ ସେମାନଙ୍କ ପାଇଁ ଠିକ ନୁହନ୍ତି ତାପରେ ବି ସେମାନେ ଆଡଜମେଣ୍ଟ କରିପାରିବେନି ଯେମିତି ଆମେ ଲେଡିଜ ଯାହା ହେଲେ ଆଡଜଷ୍ଟ କରିଦବା ସେମାନେ କର ଏଇ ପ୍ରବ୍ଲେ ହଁ ହଁ କେେଶ କଣ ଲାଗିବ ତିନି ଚାରିପଟ ରୁଟି ସେନା ଚପଡିକି କରିଦବ ଆଉ
ହଁ ରୁଟି ଖାଇବି ଆଉ ଝିଅର ବି ଭାବଛି ରୁଟି ଭେ ଦେଇେଇଦେବି ଏଇ ଖଟା ହେଇଯାଇଥିବ ଛୋଟ ଛୁଆ ପେଟ ନା ଖରାପ ହବ ଭଉଣି
ହୁଁ ଝିଅ ଟା କି ତମର
ହଁ ସାଢ଼େ ତିନି ବର୍ଷ
ହଁ
ଆଉ ତାହାନଲେ ଏଠି ଆଉ ନା ପଢିନହିଁ ଆର ବସ ରେ ଲେଖେଇବୁ ଆଉ ଭୁବନ ଲେଖେଇବୁ ତ ଏ କହିଲଲେ ଏତେ ବାଟକୁ ନସର ଏ ବସ ହବ ନସାଳୀ ଘରେ ପଳେଇଦେବି ଆଉ
ହୁଁ ହୁଁ
ଆଉ ଏଇ ଆଉ ଆଉ କୁଆଡେଇ ଛୁଆ ପାଇଁ କୁଆଡେ ଯାଇପାର ନଥିବେ
ନାଇଁ ନାଇଁ ତାପରେ ଆମ ପୁଅ ଟା ଟିକେ ବହୁତ ଦୁଷ୍ଟ ହଉଛି ତ
ଓହୋ ଆଉ ଏଇଠି ଗଜଲକ୍ଷ୍ମୀ ପୂଜା ଯୋଉ ଏଠି ଏଠି ହୁଏ ଯାଆନ୍ତିେ ନା ଯାଆନ୍ତିନି ଏଇ ଯୋଉ ଲକ୍ଷ୍ମୀ ପୂଜା ଏଠି ଆମର ଏଇ ତ ଏଇଠି ହୁଏ ଆଉ ଫେମସ ଆଉ ଢେଙ୍କାନାଳ ଫେମସ
ହୁଁ କେବେ ହଁ ମୁଁ ଆଗରୁ ଦେଖିଛି
ଝଳ
ହଁ ନା ତାପରେ ବି ଥର ଟେ ଯାଇଥିଲି ବାପଘର ମୁଁ ବାଉଁଜିୀ ହବା
ଓହୋ
ହଁ
ଓହୋ ଆଉ ଦେଖିଥିଲେ ହ ହଁ ଦେଖିଥିଲେ ଆଗରୁ ଯୋଉ ଏଠି ଗଜଲକ୍ଷ୍ମୀ ପୂଜା ମୁଁ ଯାଇନି ଆଉ ଅପାଧ ଆର ଡାକୁ ଲ କଲେ ଚାଲ ଛୋଟ ପଛଆକୁ ନେଇକି ଭିଡରେ କିଏ ଯିବ
ହୁଁ ନାଇଁ ଯଦି ଅତି ଛୋଟ ଟ ଥିବ ତାହେଲେ ଦେଖିପାରିବ ତମେ ଟିକେ ସେ ଟିକେ କାଖେଇ ଦେଲେ ଚାଲିକି ଦେଖିଯିବ କିନ୍ତୁ ଟିକେ ବଡ ହେଲା ନା ତମେ କାଖଇ ପାରିବ ନା ସେ ଚାଲି ଯଦି ଯିବ ପୁଣି ଆଠ ଦଶ ବର୍ଷ ହେଲେ ଯାଇକି ଯାଇ
ଆଉ କୁଆଡେ ଯାଇନି ସେଇ ପୁରୀ ଯାଇଥିନି ତ ନୂଆ ବାହା ଯାଇଥିନି
ହଁ
ଆଉ ମୁଁ ଆଉ ଏବେ ଆଉ କୁଆଡେ ତ ଯାଇନି ଆଉ ମାଂସଅ ଆଉ ନା ନା ଆମର ଯାଜପୁଟା ଆଉ
ଓ ହୋ
ଥିବ ବଧେଜାଜ ଫୁଟାୁ
ହଁ ଜାଣିଚି ନାଇଁ ନାଇଁ ସେ ଯାଇନି କାଲି ସିଆଡେ ଜଣେ ଫୋନ୍ କରିଥିଲେ ଯେ କହୁଥିଲେ ସବୁ ସେ ଜାଗା ବିଷୟରେ।
ବିରା ବିରଜା କ୍ଷେତ୍ର।
ହଁ ସେଗୁଡ଼ା ସବୁ ସେ କହୁଥିଲେ।
ହୁଁ
ଭଲ ଭଲ ଜାଗା ଅଛି ମୁଁ ଖାଲି ଯାହା ଏଇ ଛତିଆ ବଡ଼ ଦେଉଳ ଦେଖୁଥିଲି ଥରଟେ ଯାଇଥିଲି ପଢ଼ା ସମୟ ରେ ସେପଟେ ଦେଖିଥିଲି।
ଓହୋ।
ହୁଁ ଆମେ ତ ଏରା ଦେଖିଥିବ ସବୁ ଏଇ ମହାବିଣା ହେରିକା ନା ନୁହଁ?
ମହାବିନାୟକ ହେରିକା ହଁ ହଁ ଆମ ସେପଟେ ତ ମହାବିନାୟକ ଜମ୍ ର ଡିଷ୍ଟି ଆ‌ ଆଉ ସେଟା ସବୁ ଆମେ ଦେଖିଛୁ ଏଇଠି ଏପଟରେ କପିଳାସ କପିଳାସ ମୁଁ ଯାଇନି ଯାଇଛନ୍ତି ଆପଣ କପିଳାସ?
ହଁ ମୁଁ ବୋହୁତ୍ ଥର ଯାଇଛି ସେଠିକି।
ମୁଁ ଯାଇନି ଦେ ନାଇଁ ଛୁଆ
ଯାଇନି ଦେବେ ସେଥିରେ ତ ଗାଡ଼ି ସିଷ୍ଟମ୍ ଅଛି ଉପୁରକୁ ବି ଯାଇପାରିବ।
ହଁ।
ଚାଲିବାକୁ ଅଛି କି କିଛି ନାହିଁ ଚାହିଁବ ଇଚ୍ଛା ହେଲେ ଚାଲିବ ସେଡ଼ିରେ। ନାଚେତ୍ ଯଦି ସିଡ଼ି ଦେଖିବାକୁ ଚାହିଁବ ଉପରକୁ ଗଲେ ବି ଦେଖିପାରିବ। ମଲା ଗାଡ଼ି ତ ଯାଉଚି ଡାଇରେକ୍ଟ୍ ଉପରକୁ ଆଉ।
ହଁ ମୁଁ ଯାଇନି ବି କେବେ ଦେଖିବା ଛୁଆ ବଡ଼ ହେଲେ। ସବୁଆଡ଼େ ଭାବୁଛି ଯିବି ମାନ୍ ସିକ ଅଛି। କାକଟପୁରୁ ମଙ୍ଗଳା ଏମିତି ସବୁ ମାନ୍ ସିକ ଅଛି।
ଉ ହୁଁ ଆଉ ଟିକେ ବଡ଼ ହେଇଯାଉ ଯିବ ନେଇକି ଆଉ।
କାକଟପୁରୁ ମଙ୍ଗଳା ଯାଇଥିଲି ଥରେ।
ହୁଁ।
ଆଉ?
ନାଇନ୍ ଆଇଲା ଲାଇନ୍ ଅଇଲା। ଲାଇନ୍ ଆସିଲା ନା ତମ ଆଡ଼େ? ନାସିନି ଅ ହୋ ଯାହା ହଉ।
ଭଗବାନ୍।
କେତ୍ ତେ ହଇରାଣ ହୋଉଛନ୍ତି ସମସ୍ତେ ଏଇ ଛୋଟ ପିଲା ଉରା ବେଶି।
ହଁ ବା କାଲି ରାତି ଯାକ ବିଞ୍ଚୁଚି ମଶା ଯେ ତା
ଆମେ ବିଞ୍ଚୁଚୁ ଦୁଇଆ ଗାଁ ପୁଅ ଟା କ ଯାଇଥିଲା ଟିକେ ଡରିଥିଲା ଯେ ସେ ବିଲୁଖୁଲୁ ରାତି ସାରା ଶୋଇଲାନି। ଖାଲି ଲାଟୋଜିନି ପାଣି ପିଇଲା ସେତିକି। ବିଲ୍ କୁଲୁ ଶୋଇଲାନି ବୋହୁତ୍ ହଇରାଣ କ କନ୍ କରିବ ମୁଁ ଏଇ ଲାଇନ୍ ଚକର୍ ରେ ହିଁ ଜଲ୍ ଦି ରୋଷେଇ ସାରି ଦୋଉଛି।
ଇନଭୋଲ୍ଟର ବି ଅଛି ଆମ ଚାର୍ଜ ନାହିଁ।
ଆ ସେଇଟା ଆମର ବି ଅଛି ଚାର୍ଜ୍ ନାହିଁ କିଛି ଲାଭ ନାହିଁ କେତେ ଦିନି ସେଟା ଚାର୍ଜ୍ ରଖିବ କି। ସିଏ ଗୋଟେ ଦିନ କି ଦୁଇ ଦିନ୍।
ସିଏ ବେଟ୍ରୀ ଦିସ ସିଏ କଣ କାମ।
ହୁଁ ଆ ଯେତିକି ବି ତଥାପି ଯେତେ ଆଜେଷ୍ଟ୍ ମେଣ୍ଟ କରିକି ଚଳିଲେ ବି ସେଇ ଦୁଇ ଦିନ୍ ଭିତରେ ସରିଯିବ ଖାଲି ବଲ୍ ବି ଲଗେଇଲେ କଣ କରାହବ।
ଓର୍ ଯାଉ ଆଇଲା ଟିକେ ଲାଇନ୍।
ହଁ ହଉ ଆସୁ ହୁଁ ମୁଁ ପୁଅ ଏତେ ହଇରାଣ କରୁଛି ଶୋଇନି କାଲି ଇଠୁ ଏଇ ସନ୍ଧ୍ୟା ବୂଳୁ ଆଜି ଶୋଇ ପଡି଼ଲା ବୋଲି ମୁଁ ଫ୍ରି ହେଇଗଲି ନହେଲେ ମୁଁ ନଅଟା ଦଶଟା ବେଳୁ କଲ୍ କରେ।
ନହଁ ମୁଁ ତ ଏଇ ଝିଅକୁ ଝିଅ ଟା ଗପ ପିବ ଇଏ କରିବ ବୋଲି ମୁଁ ଶୋଇ ପକେଇକି ରାତିରେ ଦଳେ ଯେମିତି ଫୋନ କରି ଛୁଆ ଛୁଆଙ୍କ ପାଇଁ କରି ହଉନି ଫୋନ୍ ଫାନ୍ ଆଉ।
ନା ବା, ଏଇଟା ପ୍ରୋଫାଇଲ ତମ ଝିଅ ବୋଧେ ନା?
ହଁ।
ହୁଁ।
ଆଉ ଛୋଟ ଛୁଆ ହେଲେ କଣ କରିମ୍
ହୁଁ ଛୋଟ ପିଲା ତ ହଇରାଣ କରିବେ ଆଉ।
ହଉ ହଉ ଯାଆ ଦଶ ମିନିଟ ହେଇଗଲାଣି। ଆଉ ଯା ହଉ ବାଏ।